ନମସ୍କାର।
ନମସ୍କାର।
ଭଲ ଅଛନ୍ତି?
ହଁ ହଁ ଭଲ ଅଛି। ଆଉ ଆପଣ?
ହଁ ଭଲ ଅଛି। ଆଉ ଆପଣଙ୍କ ଆଡେ ବର୍ଷା ଆଜି କେମିତି ହୋଉଛି?
ଅଧିକ ବର୍ଷା ଟିକେ ଛାଡୁଛି କାଲି ଯୋଉଭଳିଆ ଥିଲା ଲଘୁଚାପ ଟା ଲାଗିକି ଥିଲା ଆଜି ପୁରା ଛାଡିଛି ଟିକେ ଆଉ। ତ ନା ପାଗ ସେଇଭଳିଆ ରଖିଛି ଆଉ ଟିକେ ବ ବର୍ଷାଳିଆ ଆଉ।
ଆଚ୍ଛା ଆମ ଆଡ଼େ ତ ବହୁତ ଜୋରେ ବର୍ଷା ହୋଉଥିଲା। ଏବେ ଟିକେ ହବ ଟିକେ କମିଛି। ଆଉ ଆପଣ ଏବେ କଣ କରୁଛନ୍ତି?
ମୁଁ ଏଇ ବସିଥିଲି ଆଉ।
ଅଚ୍ଛା ଆଉ ସବୁ ଖାଇବା ପିଇବା ସରିଲାଣି?
ନାଇଁ ଖାଇନି ଆଉ ଟିକେ ପରେ ଖାଇବି ଆଉ। ଆପଣ ଖାଇସାରିଲେଣି?
ନାଁମ।
ଆପଣ ଆଜି ସକାଳୁ ଉଠି କଣ କରୁଥିଲେ?
ଆଜି ଯେହେତୁ ଛୁଟି ଅଛି ଅ ମୁଁ ଆଜି ଏଇ ଅଧଘଣ୍ଟା ପୂର୍ବରୁ ଉଠିଛି ଲେଟରେ।
ଆଉ ସବୁଦିନ ମୁଁ ବି ସେଇ ଲେଟରେ ଟିକେ ଉଠୁଛି ଆମେ ତ ଶୋଇଲା ବେଳକୁ ଟିକେ ଲେଟ୍ ହୋଉଛି ସେଇ ଗୋଟେ ହେଇଯାଉଛି ପୁରା। ସେଥିପାଇଁ ଟିକେ ଲେଟରେ ଉଠିଛି ଆଜି ଆଉ। ଏ ଆଉ ଟିକେ ପରେ କି ଏଇ ଯିବି ଆଉ।
ଅଛି ମର୍ଣ୍ଣିଂରେ ଅଛି ଆପଣଙ୍କର?
ହଁ ଆମେ ସୋମବାରରୁ ଶନିବାର ରହୁଛେ ଇଭିନିଂ ଟାଇମରେ। ଆଉ ଏଇ ରବିବାର ଟା ଖାଲି ରହୁଛି ଟିକେ ସକାଳେ ଆଉ।
ଆଚ୍ଛା ଆଚ୍ଛା ଆଜି ରବିବାର ବୋଲି ନା?
ହଁ ହଁ।
ଆଉ ମ୍ୟାଡ଼ାମ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଭଲ ଅଛନ୍ତି। ଆଉ ଆପଣଙ୍କ ଘରେ?
ହୁଁ ହୁଁ ଭଲ ଅଛନ୍ତି। ଆଉ ଆଜି ବୋଧେ ଆପଣଙ୍କର କୁଆଡେ ଗୋଟେ ଯିବାର ଥିଲା କଣ ହେଲା?
ଯିବାର ତ ଅଛି ସନ୍ଧ୍ୟାବେଳେ ଯଦି ବର୍ଷା ନହୁଏ, ଯିବି ସେ ଭୋଜି ଗୋଟେ ଅଛି ତ ଆଉ ଯଦି ବର୍ଷା ହବ ଆଉ କଣ ଯାଇହବ କି।
ଆଚ୍ଛା ତାହେଲେ ଏମିତି ସବୁ ପ୍ଲାନିଂ ଅଛି ଆପଣଙ୍କର।
ହଁ ଦେଖାଯାଉ ଆଗକୁ କଣ ହୋଉଛି ଇଏ ତ ବର୍ଷା ଯେଉଭଳିଆ ହୋଉଛି। ମଝିରେ ମଝିରେ ପୁରା କାଚି ଦଉଛି ନା ନାଇଁ? ଭାଈ ଟିକେ ଦେଖିବା କଣ ହଉଚି ଆଉ।
ହଁ ମ୍ୟାଡ଼ାମ ଆପ କହୁନାହାନ୍ତି?
ଆଜି ପା କଣ ଆପଣଙ୍କ ଭଉଣୀଙ୍କର କଣ ନିର୍ବନ୍ଧ ଅଛି ବୋଧେ।
ହଁ ହଁ।
ଆପଣ ଯିବେନି?
ହଁ ଯିବୁ ନା ଯିବୁନି କେମିତି। ଯିବୁ ଯେ ଆମେ ସେଇ ଦିଟା ବେଳକୁ ଯିବୁ।
ଓହୋ।
ଆମେ ଟିକେ ଲେଟ୍ ରେ ହବ ତ ମାନେ ଫାଷ୍ଟ ଟିକେ ଯୋଉ ପୂଜା ହୁଏନି କିିନେ ପରେ ହଁ। ତାଙ୍କର ପୂଜା ସରିଲା ପରେ ଫଟୋ ସୁଟିକା ବି ହବାର ଅଛି। ତ ଏମିତି ହେଇକି ଆମେ ଟିକେ ଲେଟ୍ ରେ ଯିବୁ ଆଉ।
ହଁ।
ଆଉ ଆପଣଙ୍କ ଖବର କଣ ପାଠ ପଢା ପଢି କେମିତି ଚାଲିଚି।
ହଁ ଚାଲିଛି ତ ଦେଖାଯାଉ ଆଗକୁ କଣ ହଉଚି। ଏବେ ତ ଇଏ ଗ୍ରାଜୁଏସନ ଟା ସରିଚି। ଆଉ ଦେଖାଯାଉ ଆଗକୁ କଣ ହବ ଏ ବର୍ଷ ତ କିଛି ଆଉ ପଢିନି। ପଢିବେନି ବି ଆର ବର୍ଷଠୁ ଯାହା ପଢିବି। ଅଭିକା ଚାକିରି ପାଇଁ ବାକିରି ପାଇଁ ଟିକେ ଦେଖୁଛି। ଆମ ଟିକେ ଗୋଟେ ଚାକିରି ବାକିରି କରିସାରି ଆର ବର୍ଷକୁ ପଢିବେ?
ଆଚ୍ଛା ଆର ବର୍ଷ ବି କମ ପଢିବେ ପୁଣି?
ମୁଁ ତ ଦେଖିବା ହବ ଯଦି ଏମ ବି ଏ କରିବି ନହେଲେ ବଙ୍କିଙ୍ଗ ପାଇଁ କୋଚିଂ ନେବି ଆଉ।
ଆଚ୍ଛା ଏମ ବି ଏ ଯୋଉ କରିବେ କାହା ଉପରେ କରିବେ।
ଏଇ ମ୍ୟାନେଜ ମେଟ ଉପରେ ହିଁ କରିବି ଆଉ।
ମାନେ ଏଟା ଥାଏ ନା ମାର୍କେଟିଂ ଉପରେ ଗୋଟେ ଥାଏ ଆଉ ଗୋଟା ହଉଛି ଆମର ମ୍ୟାନେଜମେଣ୍ଟ।
ହଁ।
ଆଚ୍ଛା ତା ମାନେ ଆପଣ ଅଫିସ ଚାଲି କହିବେ।
ହଁ।
ଝିଅ ମାନଙ୍କ ପାଇଁ ତ ପ୍ରାୟ ସମସ୍ତେ ମ୍ୟାନେଜମେଣ୍ଟ କରନ୍ତି। ପୁଅ ମାନେ ମାର୍କେଟରେ ଯାଆନ୍ତି ନା।
ହଁ। ମାର୍କେଟିଂ କଲେ ଏଇ ଯଉ ଶେଲେଷ୍ ଏକଜୁକେଟିଭ ରହିଯିବେ ଆଉ।
ହୁଁ ହୁଁ ହୁଁ ମାର୍କେଟିଂ କଲେ ତାଙ୍କର କାମ ବାହାରେ ହିଁ ରହିବ।
ହଁ ସେଇ ଟାଇପ ର ରହିବ ଆଉ।
ହୁଁ ହୁଁ। ମ୍ୟାନେଜମେଣ୍ଟ ହେଲେ ଅଫିସିଆଲି କାମ ଯେମିତି ଅଫିସ୍ ଭିତରେ ସେସବୁ କରିବେ ଆପଣ। ତା ପାଇଁ କଣ କେମିତି ପାଠ ପଢିବାକୁ ପଡିବ କଣ କେମିତି ପ୍ରିପାରେସନ ହେବାକୁ ପଡିବ ଜାଣିଛନ୍ତି।
ଆପଣ ତ ଏମ ବି ଏ ପଢବାକୁ ହେଲେ ଆମକୁ ତ ଅ ଜେ ଇ ଦେବାକୁ ପଡିବ। ଅ ଜେ ଇ ଦେବା ପରେ ଯାଇକି ଆପଣଙ୍କର ଯାହା ଯେତିକି ରାଙ୍କ ଥିବ। ତା ଅନୁସାରେ କଲେଜ ଆସିବ। ତାହେଲେ ଆପଣ ଯଦି ଚାହିଁବେ ପ୍ରାଇଭେଟରେ ପଢିପାରିବେ। ତ ଆପଣଙ୍କୁ ଯୋଉ ଭଳିଆ ସୁବିଧା ହବ ସେଇ ହିସାବରେ ପଢିବେ ଆଉ।
ଆଛା ଆଉ ବ୍ୟାଙ୍କିଙ୍ଗ ପାଇଁ ପ୍ରିପେରେସନ ହେଲେ
ଆଉ ଗୋଟେ କଥା କି ଏମ ବି ଏ ପଢେଇିବାକୁ ଗଲେ କ୍ୟାଟ ଏକଜାମ ଦିଅନ୍ତି ଗୋଟେ। ଆଉ ସେଥିରେ ଭଲ ରାଙ୍କ ଥିଲେ ବି ଭଲ ଶୀଘ୍ର ମିଳିଯାଏ କଲେଜ ଆରିକା। ତ ସେମିତି ଆଉ। ବ୍ୟାଙ୍କିଙ୍ଗ ପଢିବାକୁ ହେଲେ ଆମକୁ କଣ ପ୍ରାୟ ଯଦି କମର୍ସ ବେଗ୍ ରାଉଣ୍ଡ ଥିବା କିଛି ଜାଣିଥିବା ଆମେ ବ୍ୟାଙ୍କିଙ୍କ ଉପରେ। ହଁ କାହିଁକି ଅ ଜେ ଇ ହଉ କି ଜନାଲ ହଉ ଲେଜର ହଉ ଆଉ କେମିତି ବାଲାନ୍ସ ସିଟ କରାଯାଏ। ତ ସବୁ ତାପରେ କୋଉ ଆ ମାନେ କେମିତି ପର୍ସନାଲ ଆଉଣ୍ଟ ତିଆରି କରିଆ? କେମତି ସେଭିଙ୍ଗ ଆକାଉଣ୍ଟ ତିଆରି କରିବା, ସବୁ ଏଇ ସବୁ ଜାଣିଥିବେ ଆଗରୁ। ଆଉ ଯଦି କିଛି ଅଲଗା ବ୍ୟାକଗ୍ରାଉଣ୍ଡ ମାନେ ଯେମତି ହଉ କି ଆର୍ଟସ ହଉ କି ସାଇନ୍ସ ହଉ ସେଥିରୁ ଯଦି ଆମେ ଯାଇଥିବୁ ଟିକେ ସେଠି ଟିକେ ହବ ପ୍ରୋବ୍ଲେମ, ହଁ କିଛି ଦିନ ପଡିଲା ପରେ ଜାଣିଯିବ ସବୁ ଜିନିଷ।
ଆଚ୍ଛା। ଅ ମ୍ୟାଡ଼ାମ ମୁଁ ଶୁଣିଥିଲି ସେ ବ୍ୟାଙ୍କିଙ୍ଗ ଜବ ପାଇଁ ଅଁ ଷ୍ଟାର୍ଟିଂରେ ସେ ଯେଉଁ ଜବ୍ ମିଳନ୍ତି ଫାଷ୍ଟ କ୍ରେଡ଼ିଟ୍ କାର୍ଡ଼ ସେଲ୍ସରେ ଦିଅନ୍ତି ହଁ ନା?
ହଁ ସେଇଟା, କ କ୍ର ଆଉ କ୍ରେଡିଟ କାର୍ଡ ସେଲସ୍ ରେ ତ ଦେଖିବାକୁ ଗଲେ ଆମେ କଣ ଯେମତି କିି ପ୍ରାଇଭେଟ ହଉ କି ନର୍ମାଲି ନହେଲେ ଆମେ ଯଦି ଏକ୍ଜାମ ଏଇକିନା ନ ଦେଇକି ଡାଇରେକ୍ଟ ଇଣ୍ଟରଭିଉ ହେରିକା ଦେଇକି ଯଉ ଏନଟିରି କରିଥାଉ ଆଉ ଯଦି ଏମତି ଏକଜାମ ହେରିକା ଯେମତି ସି ବି ଟି ପ୍ଲେ-ଅନୁସାରେ ଯାଇଥିବା, ଫାଷ୍ଟ ସେଇ ହିସାବରେ ଯିବା ଆଉ।
ତାହେଲେ ଷ୍ଟାର୍ଟିଙ୍ଗ ରୁ ଆପଣଙ୍କୁ କୋଉ କାମ କରିବା ପାଇଁ ଦେବେ? ଏକ୍ଜାମ ଦେଇକି ଗଲେ?
ଏକ୍ଜାମ ଦେଇକି ଗଲେ, ଆପଣ ଯୋଉ ପୋଷ୍ଟ ରେ ମାନେ ଏକ୍ଜାମ ଦେଇଥିବେ ସେ ପୋଷ୍ଟ ପାଇଁ ଯଦି ସିଲେକ୍ଟ ହେଇଥିବେ ସେଇ ହିସାବରେ ଇଣ୍ଟରଭ୍ୟୁ ଦେବେ। ସବୁ ଦେଲା ପରେ, ଯାହା ଆପଣ ସିଲେକ୍ଟ ହେବେ ତ ସେଇ ପୋଷ୍ଟ ହଁ ଦେବେ। ସେମିତି କିଛି ନାଇଁ ଯେ, ଖାଲି ସେଇ କ୍ରେଡିଟ୍ ସେଲସରେ ହିଁ ନେବେ।
ଆଚ୍ଛା ଆଚ୍ଛା। ବୁଝିପାରିଲି ସେଥିପାଇଁ ତାହେଲେ ଆପଣଙ୍କୁ ଏକ୍ଜାମ ଦେବାକୁ ପଡିବ।
ହଁ।
ଆଚ୍ଛା ଯୋଉମାନେ କି କାଉଣ୍ଟର ରେ ବସନ୍ତି। ଡିପୋଜିଟ୍ କାଉଣ୍ଟର ହେଲା, କି ମ୍ୟାନେଜର, ସେ ସବୁ ପାଇଁ ଆପଣଙ୍କ ଏକ୍ଜାମ ରେ ସିଲେକ୍ସନ ହବା ପାଇଁ ପଡିବ।
ହଁ।
ଆଚ୍ଛା ଆପଣ, ଆପଣ କଣ ପିପର କହୁଛନ୍ତି? ମାନେ ଗଭର୍ମେଣ୍ଟ ଜବ୍ ନା ପ୍ରାଇଭେଟ?
ସମସ୍ତେ ତ ଗମେଣ୍ଟ ପାଇଁ ପ୍ରିପାୟାର କରନ୍ତି ଆଉ ଯଦି ବି ଯଦି ନ ପାଉଛନ୍ତି ଲାଷ୍ଟ କୁ ଆମେ କଣ, ଇଏ ପାଇଁ ଦେଖିବା ପ୍ରାଇଭେଟ ପାଇଁ। ଆଉ ସେମିତି ତୋଡ଼ି ନା ବସି ପଡିଲେ କଣ ହବ କିଛି।
ସେଇଟା ତ ମ୍ୟାଡାମ ପୁରା ଠିକ୍ କଥା। ଯାହା ଆପଣ କହିଲେ। ଅ ତାହେଲେ ଆପଣ କଣ ଭାବୁଛନ୍ତି? କଣ କରିବେ ବୋଲି?
ଆ ମୋରତ ଏବେ ଇଚ୍ଛା ଅଛି ରେଲୱେ ପାଇଁ, ଯଦି ରେୱରେ ମୁଁ ପ୍ରାୟଥର ଟ୍ରାଏ କରୁଛି ଯଦି ନପାଏ। ବ୍ୟାଙ୍କିଙ୍ଗ ପାଇଁ ଦେଖିବି। ନହେଲେ ଏମ୍ ବି ଏ କରିବି।
ଆଚ୍ଛା। ତାହେଲେ ଏମିତି ସବୁ ଚିନ୍ତାଧାରା ରଖିଛନ୍ତି ଆପଣ?
ହୁଁ। ଆପଣଙ୍କର କଣ ଇଛା ଅଛି?
ଅଁ ମୋର ତ ଏବେ ଗ୍ରାଜୁଏସନ୍ ରିସେଣ୍ଟଲି ସରିଚି ଅ ମୁଁ ଏବେ ଜବ କଥା ଦେଖୁଛି। ବୁଝିପାରିଲେ ନା। ତାପରେ ପିଜି କି ବି ରି ଆପ୍ଲାଏ କରିବି। ମାନେ ଏକ୍ଜାମ ଦବା ପାଇଁ। ଆପ୍ଲାଏ କରିବି। ଏଥରକ ଡେଟ ଟା ଯାଇଛି ନା ଜାଣି ପାରିଲିନି।
ନାଁ।
ଅ ନେଷ୍ଟ ଯୋଉ ଆସୁଛି ପିଜିି ବି ଇ ଡି ପାଇଁ, ଏକଜାମ ଫାଷ୍ଟ ଏଟ୍ରାନ୍ସ ଦେବି ଅଁ ଦେନ୍ ଯଦି ସିଲେକ୍ଟ ହଉଛି, ତାହେଲେ ମୁଁ ପିଜି କୁ ଚୁଜ କରିବି। କିନ୍ତୁ ଏକ୍ଜାମ ଦିଟାଙ୍କ ଆଟେଣ୍ଡ କରିବି, ବି ଡି ଆଉ ପି ଜି ର।
ଉଁ ହୁଁ। ହଲ ଆପଣ ପକେଇକି କରନ୍ତୁ ଟିଚର୍ ସିପ ପାଇଁ ଭଲ ହବ।
ହଁ ଟିଚର ଟା ମାନେ ମୋ ନିଜର ହିଁ ଇଚ୍ଛା ଅଛି ଗୋଟେ ଟିଚର ହବା ପାଇଁ। ଟିଚର୍ ଲାଇନ ହୋଉଚି ଗୋଟେ ଏମିତି ପ୍ରୋଫେସନ୍ ଅ ଯୋଉଥିରେ କି ସବୁ ଟିଚର ଚାହାନ୍ତି ଯେ ତାଙ୍କ ଛୁଆ ମାନେ ଆଗକୁ ଯାଆନ୍ତୁ।
ହଁ ସେଇଟା ଠିକ କଥା।
କିନ୍ତୁ ଯେତେବେଳେ ଯଣେ ଡକ୍ଟର ହୁଏ ସେ କୁହେ ଯେ ରୋ ମାନେ ଗୋଟେ ଲୋକଟା ରୋଗରେ ପଡୁ ଯେମିତି କିି ତା ପାଖକୁ ଆସିବ। କାହିଁକି ନା ତା କାମ ହିଁ ହଉଛି ଲୋକଙ୍କୁ ଭଲ କରିବା ଲୋକଙ୍କୁ ସୁସ୍ଥ କରିବା। ଲୋକ ଯଦି ରୋଗରେ ନପଡ଼ିବେ ସେ ସୁସ୍ଥ କାହାକୁ କରିବ।
ହଁ ସେଇଟା ଠିକ କଥା।
କିନ୍ତୁ ଗୋଟେ ମାନେ ଶିକ୍ଷକ ଚାହେଁ ସବୁବେଳେ ତା ଛୁଆ ଟା ଆଗକୁ ଯାଉ। ତା ଛୁଆ ତା ଜୀବନ ରେ ଯାହା ଚାହୁଁଛି ସେଇଟା ପାଉ।
ହଁ। ଗୋଟେ ଗୋଟେ ଶିକ୍ଷକ ଶିକ୍ଷୟତ୍ରିଙ୍କ ପାଇଁ ଆଜିକାଲି ଏମିତି ନଲେ ମାନେ ପିଲାମାନେ ଆଗକୁ ବହୁତ ଆଗକୁ ଯାଉଛନ୍ତି। ଆଉ ଗୋଟେ ଗୋଟେ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି ଯୋଉମାନେ କି ମାନେ ଖାଲି ଭଲ ପିଲାଙ୍କୁ ଦେଖନ୍ତିି। ଆଉ ଗଧ ପିଲାଙ୍କୁ ଦେଖନ୍ତିନି।
ଅ ମୁଁ ଦେଖିବା ରେ ତ ଏତେ ବି ନାହାନ୍ତି ଥାଇ ପାରନ୍ତି। ଅ କିନ୍ତୁ ପ୍ରାଇସ କିନ୍ତୁ ପ୍ରାୟ ସମସ୍ତେ ତ ଏଇଆହିଁ ଚାହାନ୍ତି।
ହଁ।
ସେମିତି କହିବାକୁ ଗଲେ ନା ମ୍ୟାଡ଼ାମ୍ ସବୁ ଜାଗାରେ ସେମିତି ସବୁ ହୁଏ। ଆଉ ଆମେ ଯଦି ସେଇ ଜିନିଷକୁ ଦେଖିବା ତାହେଲେ ତ ଆମେ ଲାଇଫରେ ଆଗକୁ ଯାଇପାରିବାନି ନା।
ହଁ। କିନ୍ତୁ ସବୁ ପିଲାଙ୍କୁ ସମାନ ଆକାରରେ ଦେଖେଇଲେ ସମସ୍ତେ ଆଗକୁ ଯାଇପାରିବେ ଭଲ ହବ ଗୋଟେ ମୂର୍ଖ ତ ଟିକେ ଆଟଲିଷ୍ଟ ଜାଣିପାରିବ କଣ? ସେଏ କୋଉଠି ଭୁଲ କରୁଛି। କିପରି ପଢ଼ି ପାରୁନି କଣ ପାଇଁ ତା ପାଇଁ ଅସୁବିଧା ହଉଛି ସେମତି ଆଉ।
ସେଇଟା ତ ଠିକ କଥା ଯେ ସମସ୍ତଙ୍କୁ ସମାନ ଭାବରେ ଦେଖିବା କଥା ଅ ଅବଶ ଶ୍ୟ ସିଏ ଟପର ନ ହେଇପାରେ କିନ୍ତୁ ସିଏ ଜାଣିପାରିବ ତ ସେ କେମିତି ତା ମାନେ ଜୀବନ ଆଗକୁ ଯିବ କଉଟା ଠିକ୍ କଉଟା ଭୁଲ୍ ସିଏ ସେ ସବୁ ତ ଜାଣି ପାରିବନା କାହିଁକି ନା ଆମେ ପାଠ ତ କେବଳ ମାର୍କ ରଖିବା ପାଇଁ ପଢ଼ୁନୁ ଆମେ ଜୀବନରେ କିଛି ଶିକ୍ଷା ଲାଭ କରୁଛୁ।
ସବୁ ଜିନିଷରୁୁ ମାନେ ଆମେ କିଛି ନା କିଛି ଶିଖୁଛୁ ଖାଲି ଆମେ ତ ଏଇନା ମାର୍ ପାଇଁ ପଢ଼ୁଛୁ ସେଇଟା ତ ନୁହେଁ ନା।
ହଉ ମୋର ଗୋଟେ କଲ ଆସିଲାଣି ମୁଁ ର ଖୁଛି
ଆଜ୍ଞା ମ୍ୟାମ୍ ଥ୍ୟାଙ୍କୟୁ।